ହାଲୋ।
ହଁ ଝିଅ, କୁହ?
ହଁ, ଆଣ୍ଟି କଣ କରୁଚନ୍ତି?
ଏଇଠି ଶୋଇଛୁ, ଆଉ କଣ କରିବା? ଆଉ ତମେ କଣ କରୁଚ?
ଏଇ ବସିଥିଲି ଆଉ। ହଁ ରେ ପୁଅ, ଦାଣ୍ଡକରେ ଏଇ ବସିବସି ଏଇନା ହଁ, ଭଲ ଅଛି ସମସ୍ତିଙ୍କ ଦେହ।
ହୁଁ ହୁଁଁ। ହଉ କୁହ ଆଉ।
ଆଣ୍ଟି ଆଉ କୋଉ ବିଷୟରେ ଆମେ ଆଲୋଚନା କରିବା ଆଜି, କଥା ହବା କୁହନ୍ତୁ, ଗଛ ଲତା?
ହଁ, କୁହନ୍ତୁ?
ହଁ, ତାହେଲେ ଆମେ ଗଛଲତା ବିଷୟରେ ହିଁ କଥା ହବା। ଆ ମାନେ ଆମର ଆମ ଜୀ ଜୀବନରେ ବୃକ୍ଷର ଆମର ଆବଶ୍ୟକ କଣ? ବୃକ୍ଷ ଆମର ମାନେ, କୋଉ ସ୍ଥାନ ପୂରଣ କରିଥାଏ। ତମେ ସେଇଟା ହିଁ ଆପଣ ଟିକେ କୁହନ୍ତୁ? ବୃକ୍ଷ ବିଷୟରେ କିଛି।
ହୁଁ। ସେ ବିଷୟରେ କହିଲେ ସବୁ କିଛି କି, ସବୁ କିଛି ଆମକୁ ଉପକାର ଦିଏ ହେଲା। ନୁହେଁ କି ଉ, ମାନେ ଡାଳିମ୍ବ ଗଛ ହଉ, ଡାଳିମ୍ବ ଗଛଟେ ଲଗେଇଥିବ ଉଁ, ତାର ଫଳ ଫଳିଲେ, ଝାଡା ହେଲେ ବାଟିକି ବି ପିଅନ୍ତି। ହେଲା।
ହଁ।
ତାପରେ ସେପ୍ଟା ଗଛ ବି ହଉ, ସେପ୍ଟା ଗଛ ଦେଖିବ ଝାଡା ହଉଥିବ, ସେପ୍ଟା ଗ ଯଦି, ବାଟିକି ତା ମାନେ ତା ଫଳ ଟା ଯଦି ଖାଇବ, ଛୋଟ ବେଳୁ, ଛୋଟ କଷି ଟେ, ତାର ଝାଡା ହିଁ ଭଲ ହେଇଯାଏ। ତାପରେ ନଡ଼ିଆ ଗଛ ବି ଆମର ଉପକାର କରିପାରେ, ସବୁ ଗଛ ଉପକାର କରିପାରେ, ଆମେ ଯଦି ତାକୁ ଯତ୍ନରେ ପାଳିବା, ସବୁ କିଛି ହିଁ ଆମକୁ ସାହାଯ୍ୟ କରିପାରେ।
ହଁ ମ୍। ଆମେ ଯଦି ଛୋଟିଆ ଗଛଟିଏ ଯଦି ଲଗେଇଥିବା, ସେ ଆମକୁ ବୃଦ୍ଧ କାଳକୁ ବଡ ହେଇକି ଆଶ୍ରା ଦବ।
ହଁ, ଯୋଉ ଖରା ହଉଛି, ଏଠି ମାନେ ଖରା ହେଲା ନା, ଆମେ ଚାହିଁବା ଯଦି ନାହିଁ ଆମେ ଯାଉଛୁ ଗଛ ତଳେ ପ୍ରାୟ ଦେଖିବ ଗଛ ତଳେ ମେଘ ପବନ ହଉ ପଛେ, ତାଙ୍କ ଜୀବନକୁ ଭୟ କରନ୍ତିନି, ସେ ଗଛ ତଳେ ହିଁ ରୁହନ୍ତି। କାହିଁକି ନା, ସେ ଗଛ ଆମକୁ ସବୁ କିଛି ହିଁ ଦିଏ। ଦେଖିବ ଜାଳ ଦିଏ, ହେଡୁ ଫଳ ବି
ହୁଁ, ତାର ପତ୍ର ଜାଳୁଚେ, ତାର ଡାଳ ଜାଳୁଚେ, ତାର ଆମେ ତା ମୂଳ ଜାଳୁଚେ। ଗଛର ସବୁ କିିଛି ବ୍ୟବସ୍ଥା, ଏ ଗଛରେ ହିଁ ଆମର ହଉଚି ସେ ଯୋଉ କାଗଜ, ପିଲା ପାଠ ଲେଖୁଛନ୍ତି, କାଗଜ ତିଆରି ହଉଚି।
ହଁ, ସେଇଟା କେମିତି ତିଆରି ହଉଚି, ଗଛରୁ ନା?
ଅଠା ହଁ, ସେ ଗଛରୁ କାଠରୁ ହିଁ ସେଇଟା ତିଆରି ହଉଚି। ଅଠା ବି ହଉଛି, ଗଛରୁ ସେ କଟା ହେଇକି।
ହୁଁ, ହଁ, ଖଟ ଆଲଣା ସବୁ ହିଁ ହଉଚି ଗଛରୁ।
ସବୁଥିପାଇଁ ବ୍ୟବହାର ଆମେ କରୁଚେ। ସେ ଗଛରୁ, ଗଛରୁ ତାର ପତ୍ର ଜାଳିକି ବି ଆମେ ଇ, କରୁଚେ, ରୋଷେଇ କରୁଚେ, ତାର କାଠ ଜାଳୁଚେ, ତା ଫଳ ଖାଇକି ବି ଆମେ ବଞ୍ଚୁଚେ। ଆଗ କାଳର ଆଦିବାସୀ ମାନେ ସ ସେମାନେ କ ରୋଷେଇ ଜାଣିଥିଲେ, ସେମାନେ ସେଇ ଫଳମୂଳ ଖାଇକି ହିଁ ତାଙ୍କ ପୁରା ଜୀବନ କାଟି ଦଉଥିଲେ।
ହୁଁ, ଆଦିଁବା ଆଦିବାସୀ ଲୋକମାନେ ହେତେବଳେ ଯୋଉ ଆମ୍ବ ଗଛରେ ନା ଯୋଉ ଆମ୍ବ ଟାକୁଆ ସେଗୁରା କୁଟି କାଟି ଖାଆନ୍ତି, ସେତେବେଳେ ଏ ଏବେ ତ ମାନେ ପ୍ରାୟେ ଦେଖିବ ଏ ହେମତି ନାହାନ୍ତି। ନାଇ ନାଇ ଏବେ ସବୁ କିଛି ସୁବିଧା ହେଇଗଲାଣି। ଉଁ, ହୁଁ, ସେତେବେଳେ କିନ୍ତୁ ଖାଇବାକୁ ଲୋକମାନେ ପାଆନ୍ତିନି ନା। ସେତେବେଳେ କୁହନ୍ତି ହଁ ଏ ଆମ୍ବ ଟା ଆଣ ହରିକି ଫଳମୂଳ ଯୋଡେ ଆଣହେରି। ପିଜୁଳି ହଉ ବି ପିଜୁଳି ବି ଦେଖିବ ପ୍ରାୟେ ଗଛରେ ହେଇଥିବ ପିଲାମାନେ କହିବେ ପିଜୁଳି ଯୁଡେ ଆଜି ଖାଇଦବା।
ହଁ।
ସେମତି ଏଇ ଗଛ ତ ଆମର ଜୀ ମାନେ ଜୀବନ।
ଗୋଟେ ଛୋଟ ଗଛ ଟିଏ ଲଗେଇଲେ ବି ସିଏ ଆମକୁ କେତେ ଉପକାର କରିଥାଏ।
କିନ୍ତୁ ଆଜିକାଲି ନ- ଗଛ ଗୁଡା ସବୁ ଭାଙ୍ଗି ଭୁଙ୍ଗି ଦଉଛନ୍ତି ସେଟା ହିଁ ଭୁଲ କରୁଛନ୍ତି। ଆମେ ଚାହିଁବା ଯେ ଆମେ ଗଛ ଲଗେଇକି ବଡ କରିବା। ଛୋଟରୁ ବଡ କରିବା ଯେମତି ଛୋଟ ଛୁଆଙ୍କୁ ଛୋଟବେଳୁ ତା କୁ ବଡ କରିବ ସେମିତି ହିଁ ଗଛକୁ ହିଁ ଯ ତ୍ନ ନେଇକି ଆମେ ତାକୁ ବଡ କରିପାରିବା। ଗଛରୁ ବି ଫୁଲ ବାହାରିଛି ଠାକୁର ପୂଜା କଲା ବେଳେ ନିହାତି ଫୁଲ ଯୋଡେ ଦରକାରେ ହଁ ସେ ଟଗର ହଉ
ମୁଁ କହିବା କଥା ନିଜ ବାଇରେ ଯଦି ଆମେ ଦିଟି ଫୁଲ ଗ ଛ ଲଗେଇ ଦେଇଥିବା ଆମକୁ ଆଉ କୁୁଆଡେ ବୁଲିକି ଫୁଲ ତୋଳିବାକୁ ପଡିବନି। ସେଇଠୁ ଦିଟି ଫୁଲ ସେଇଠୁ ଦିଟି ଫୁଲ ତୋଳିଲେ ବି ଆମର ଠାକୁର ପୂଜା ହେଇଯିବ।
ନିହାତି। ଆଉ ଏବେ ତ ମାନେ ପ୍ରାୟ ଦେଖିବ ଉଁ, ଡାଳ ପତ୍ର ସବୁ ଭାଙ୍ଗି ଦଉଛନ୍ତି। ଆଉ ନହେଲେ ସେତେବେଳେ ନା ଆମ୍ ମାନେ ବହୁତୁ ଫୁଲ ଗଛ ଥାଏ। ଉଁ, ଯେଝା ବାଇରେ ଯେଝା ଫୁଲ ଲଗାନ୍ତି ଏବେ ବି ଫୁଲ ପ୍ରାୟ ଦେ ଖିବାକୁ ପାଇବନି କାହିଁକି ନା ଗଛ ଫଛ ହାଣି ଦଉଛନ୍ତି ନା।
ରାସ୍ତା ଦେଖିବେ ରାସ୍ତା ବଡ କରିବା ପାଇଁ ଆମ ଗାଁ ରେ କି ଛି ରୋଡ୍ ସବୁ ରୋଡ୍ ରାସ୍ତା ବଡ କରିବା ପାଇଁ ସବୁ ଗଛ କାଟି ଦେଇେଛନ୍ତି। କିଛି ନାହିଁ ସବୁ ପୁରା ଫାଙ୍କା ପଡିଆ କରିଦେଇଛନ୍ତି।
ଏଠି ସେମତି ରୋଡ୍ କରିବା ପାଇଁ କରୁଛନ୍ତି, ତଥାପି ବି ସେ ରୋଡ୍ ହେଇସାଇଲା ପରେ ବି ସେ ନୂଆ ରୋଡ୍ ରେ ବି ନିହାତି ଆମ୍ବ ଗଛ ଯୋଡେ ମାନେ ଯେମିତି ମାନେ ଭାଙ୍ଗି ନ ଯାଏ କରେ ଯୋଉ କୌଣସି ଗଛ ଭାଙ୍ଗି ନପାରି ବାରେ ମାନେ ଯେତିକି ଦରକାରେ ସେତିକି ହିଁ ଲଗେଇଆ ଦରକାରେ, ମନେଙ୍କର ଗୋଟେ ଆମ୍ବ ଗଛ ଆମେ ଲଗେଇଲେ ଆଉ ଟିକେ ଅଳ୍ପ ବାଟ ଛାଡିକି ଆଉ ଗୋଟେ ଲଗେଇ ପାରିବା। ତାକୁ ହିଁ ଛୋଟରୁ ମାନେ ସେ ଟଗର ଗଛ ବି ହଉ ସେ ସାଇଡ ରେ ବି ଲଗେଇ ପାରିବା ଆମେ ନିହାତି। ଲଗେଇ ପାରିବା କି ନାଇଁ?
ହଁ ଆମେ ରୋଡ୍ ରୁ ଟିକେ ଟିକେ ଦୂରରେ ବି ରୋଡ୍ ରୁ ଟି ଟିକେ ଟିକେ ଦୂରରେ ଗୋଟେ ଗୋଟେ ଗଛ ଲଗେଇବା କଥା। କାରଣ କେତେ ଖରାରେ ଲୋକ ଯାଉଛନ୍ତି ପ୍ରତି କିଏ ତ ଜଣେ ଛାଇ ଆଶ୍ରା କରି ସେଇଠି ତ ଜଣେ ଠିଆ ହେଇ ପଡିବ ଟିକେ ଖରାଦିନେ।
ଯଦି ଆମେ ଗଛ ଲଗେଇ ପାରିବା ରୋଡ କରେରେ ମାନେ ସେ ଗାଡି ମଟର ହଉ ସେ ଯାହାବି ହଉ। ବିଭିନ୍ନ ପ୍ରକାର ମାନେ ଲୋକମାନେ ଯାଉଥିବେ ଆ ମାନେ ଖରାରେ ବେଶୀ ଟାଇମ ଯାଇପାରି ନଥିବେ ଖରା ଦିନେ ଦେଖ ସେ ଛାଇ ତଳେ ରହିପାରିବେ ଉ ମାନେ ବର୍ଷା ହେଲେ ଆମେ ବି ଡରୁ ଯେ ନାଇଁ ଆମେ ଗଛ ମୂଳେ ରହିବା ଆମ ଉପରେ ଗଛ ଡାଳ ପଡିଯିବ। ସେଇଟା ହିଁ ଭୁଲ କାହିଁକି ନା ଆମେ ତାଙ୍କୁ ଦେଖିକି ବ ଠିଆ ହେଲେ କିଛି ବି ଆମର ହବନି। ଆରେ ଗଛ ଟା ନା ଝାଉଁଳି ଗଲେ କି ହାଣି ଦେଇଥି ଥିଲେ ଆମ ଉପରେ ପଡିବ ଆମେ ତ ନିରା ତ ମାନେ ଗଛ ବି ଆମକୁ ରକ୍ଷା କରିପାରିବ।
ଲୋକ ଜାଳେଣୀ ପାଇଁ କାଠ ପାଉନାହାନ୍ତି ଯେ ମାନେ କାଠିଆ କିଛି ନାହିଁ ବୋଲି ଗଛ ସ ପ୍ରତିଦିନ ଗଛ ଆଣିକି ଲୋକ କାଠ ନେଇ ଯାଉଛନ୍ତି। ଲୁଚେଇକି ରାତିରେ ନେଇ ଯାଉଛନ୍ତି।
ହୁଁ ବର୍ଷା ଦିନେ ଚଢେଇ ଦେଖିବ ଚଢେଇ ଗୁଡାକ ଗଛ ମୂଳରେ ମାନେ ଆଶାରା ହେଇକି ନିଜ ଘର ଭଳିଆ କରିକି ରଖିଥିବେ ବାଇଚଢ଼େଇ ଦେଖିଥିବ। କି ସୁନ୍ଦର ବସା କରିଥାଏ ଗଛ ମାନଙ୍କରେ।
ତାକୁ ବି ଭାଙ୍ଗି ଦିଅନ୍ତି ଲୋକ।
ନିହାତି ଭାଙ୍ଗିଦେବେ ସେମାନେ ତାଙ୍କର ହଁ ଆମେ ଜାଳ ଜାଳିବାରେ ଗୋଟେ ସିଏ ବି ନିଜ ଘର ଭଳିଆ କରିକି ରହିଛି। ଆମେ ଭାଙ୍ଗିଦବା ଏଇଟାକୁ ଆମର ଠିକ କି?
ସେ ସେଥିରେ ଅଣ୍ଡା ଦେଇଥାଏ ଛୁଆ ଦେଇଥାଏ ଛୋଟ ଛୁଆ ଏମାନେ ଗଛ କାଟିକ ତାକୁ ମାରି ଦିଅନ୍ତି ପଡିଯାଏ ଭାଙ୍ଗିଯାଏ।
ସେମିତି ତ ଆଜିକାଲି କରୁଛନ୍ତି ଆମେ ଆଉ କଣ କରିବା।
ରାତିରେ ଚୋରାରେ ବହୁତ କାଠ ବିକ୍ରି ହଉଛି କାଠ କାଟି ଦେଉଛନ୍ତି। ଜଙ୍ଗଲରେ ନିଆଁ ଲଗେଇ ଦଉଛନ୍ତି ମେନ୍ ହେଲା ନିଆଁ ଗୋଟେ ଜାଗରେ ଟିକେ କେ ଲଗୋଉଛନ୍ତି ସେ ଲାଗି ଲାଗି ବହୁତ ଗଛ ପୋଡି ଦଉଛି।
କେହି ଦଉଛନ୍ତି ସେ ପା ନିଆଁ ପୁରା ଲାଗି ଯାଉଛି କାହିଁକି ନା ଜଙ୍ଗଲରେ କାଠ ଗୁଡା ସବୁ ଶୁଖିକି ରହୁଛି ଆମେ କଣ ଯତ୍ନ ତାର ନେଇ ପାରୁଛେ। କାହିଁକି ନା ଜଙ୍ଗଲରେ ଆମେ ଟୋଟାଲ ପାଣି ଦେଇ ପାରୁଛେ ନା କ ଆମେ ଯେ ଯେମିତି ଗଛଟେ ଲଗେଇକି ସୁରକ୍ଷିତ ରଖିବା ଆଉ ଜଙ୍ଗଲମାନଙ୍କେ ରଖି ହଉଛି ସେଥିପାଇଁ ସି ପ୍ରାୟ ଦେଖିବ ନିଆଁ ଲାଗି ଯାଇଥିବ। ନହେଲେକି ହାଣିକି ନେଇ ଯାଇଥିବ ଏମିତି ହିଁ ଜଙ୍ଗଲଟାକୁ କରୁଛନ୍ତି।
ହଁ ଜଙ୍ଗଲରେ ବହୁତ ଜଙ୍ଗଲ ଏବେ ଦେଖିବା ଆଗରୁ ଯେମତି ଥିଲା ଜଙ୍ଗଲ ଏବେ ଆଉ କିଛି ଜଙ୍ଗଲ ହିଁ କୋଉଠେ ନାହିଁ। ସବୁଠି ରାସ୍ତା ଘର ସବୁ ହେଇଗଲାଣି।
ହୁଁ। ଏବେ ତ ମାନେ ଦେଖିବ ଲଙ୍କା ଆମ୍ବ ଫିଲ୍ଡମାନେଙ୍କେରେ ଆମ ଆଡେ ଜଙ୍ଗଲ ଅଛି ଲଙ୍କା ଆମ୍ୱ ବହୁତ ହୁଏ ହେଲା। ଲଙ୍କା ଆମ୍ବ ଯେମିତି ସରିବ ସେ ଗଛ ବୁତର ହାଣିଦେବେ। ହାଣିିକି ଶୁଖିଲା ଜାଳ ଆଣିବେ ପତ୍ର ଆଣିବେ। ସେଇଟା ହିଁ ଠିକ କହୁନାହାନ୍ତି ଆମେ ବି ଯେତେ କହିଲେ ସେମାନେ କଣ ବୁଝିବେ ଜମା ହିଁ ବୁଝିବେନି।
ସେ ଜଙ୍ଗଲ ସେ ଜଙ୍ଗଲ ହଁ ନାଇଁ ନାଇଁ ସେ ଜଙ୍ଗଲରେ ନ ନିଆଁ ଲାଗିବା ଦ୍ୱାରା ଜଙ୍ଗଲରୁ ପଥ ନଷ୍ଟ ହୋଇଇଯାଉଛି ଜଙ୍ଗଲ ପୋଡ଼ିଯାଉଛି ସେ ଯୋଉ ବାଘ ଭାଲୁ ଏମାନେ ସବୁ କଣ କରୁଛନ୍ତି ନା ସହରାଞ୍ଚଳ କୁ ପଳେଇ ଆଉଛନ୍ତି।
ହଁ।
ଲୋକମାନଙ୍କୁ ଆତଙ୍କ କରୁଛନ୍ତି ହଇରାଣ କରୁଛନ୍ତି ମାରି ଦଉଛନ୍ତି।
ହୁଁ କରୁଚନ୍ତି ଆଉ ଆମେ କଣ କରିବା ସେ ତ ବୁଝୁନାହାନ୍ତି ନା। ଆମେ ଯଦି ଜଙ୍ଗଲକୁ ସୁରକ୍ଷିତ ଦବା ନିହାତି ରହିବ। ମାନେ ଜଙ୍ଗଲରେ ବି ନିହାତି ମୟୂର ହଉ କି ଯେକୌଣସି ପଖୁ ପଶୁ ପକ୍ଷୀ ସମସ୍ତେ ହିଁ ଥାଆନ୍ତି ଜଙ୍ଗଲରେ। କାହିଁକି ନା ଜଙ୍ଗଲରେ ଥିଲେ ବର୍ଷା ହେଲା ଦେଖିବ ମୟୂର ଗୁଡା ବହୁତ ନାଚନ୍ତି। ବର୍ଷା ହେଲେ ହୁଅନ୍ତିନା ନା। ଚନ୍ତି ବଢିଆ କିନ୍ତୁ ଆଜିକାଲି ତ ଜଙ୍ଗଲେ କାଠ ହିଁ ରଖୁନାହାନ୍ତି। ଆଉ ଏତେ ପଶୁ ପକ୍ଷୀ ଏରା ଦିଶୁ ନାହାନ୍ତି ପ୍ରାୟ।
ତ ପଶୁ ପ ଜଙ୍ଗଲରେ ନିଆଁ ଲଗେଇ ଦଉଛନ୍ତି ଜଙ୍ଗଲ କାଟି ଦଉଛନ୍ତି ପଶୁପକ୍ଷୀ ମାନ ରହିବା କୋଉଠି। ସେମାନେ ବାଧ୍ୟ ହୋଇକି ସହର ଭିତରେ ଆସିକି ପଶୁଛନ୍ତି।
ନିହାତି ସହର କଣ ଗାଁ ଗହଳିରେ ବି ଦେଖିବା ବାଢା କଣ ମାନେ ସେଟ ସେ ସ ଜଙ୍ଗଲ ରହନ୍ତି। ଏବେ ଗାଁ ଗହଳି ଆଡେକୁ ପ ମାଡି ଆସୁ
ସେ ସିଏ ପଶୁଛନ୍ତି ତାପରେ ଲୋକମାନେ ତାଙ୍କୁ ନିରୀହ ମାନଙ୍କୁ ମାରି ଦୋଉଛନ୍ତି।
ଜୀବନ ନାଇଁ ନାଇଁ ସେମାନେ ବି ତାଙ୍କ ଜୀବନ ବଞ୍ଚେଇବା ପାଇଁ ଆସୁଛନ୍ତି କିନ୍ତୁ ଲୋକମାନେ ଶାଣୁନାହାନ୍ତି ସି ମାରିକି ନା ହରିଣ ହଉ ଗୋଟେ ହରିଣ ଆସିଲା ସେ ମାରି ଦଉଛନ୍ତି ସେଇଟା ପାପ କରୁଛନ୍ତି ନା।
ହଁ।
ଆଉ ଲୋକ ତ ବୁଝୁନାହାନ୍ତି ଇଆଉ କଣ କରିବ ଆମେ।
ସେମାନେ ମାନେ ଏ କ ଛିବା ଲୋକ ସେମାନେ ଆସୁଛନ୍ତି ଜଙ୍ଗଲରେ ନିଆଁ ଲଗେଇ ଦଉଛନ୍ତି ମଣିଷମାନେ ସିଏ କଣ କରୁଛନ୍ତି ପଶୁ ପକ୍ଷୀମାନେ ନିରୀହ ପଶୁ ପକ୍ଷୀ ମାନେ ସହର ଭିତରେ ପଶି ଯାଉଛନ୍ତି ସହର ଭିତରକୁ ଆସିଲା ମାନେ ସେ ସେଇ ମନୁଷ୍ୟମାନେ ଫୁଣି ତାଙ୍କୁ ମାରି ଦଉଛନ୍ତି।
ଏଇଟା ତ ସେଇଟା ବି ଠିକ ଯୋଉମାନେ ମାର୍ଚନ୍ତି ଠିକ କରୁନାହାନ୍ତି। କିନ୍ତୁ ଆମେ ହିଁ ସୁରକ୍ଷିତ ତାକୁ ରଖିବା ପଇଁ ଚେଷ୍ଟା କରିବା। କିନ୍ତୁ ସୁରକ୍ଷିତ ଆମେ ଯଦି ଏମିତି ହବା ତାହଲେ ସୁରକ୍ଷିତ କିଏ କରିବ। ଆମେ ଯଦି ଠିକ ସେ ତାଙ୍କ ମାନଙ୍କୁ ଯତ୍ନ ନେଇ ପାରିବା ସେ ଗଛ ହଉ ପଶୁ ହଉ କି ବି ନ ହଉ ତାମକୁ ଯଦି ଯତ୍ନ ହ କରିପାରିବା କିଛି ବି ଆମର ହବ ନାହିଁ।
ଜଙ୍ଗଲ ଧୀରେ ଧୀରେ ଧ୍ୱଂସ ହବାକୁ ବି ଲାଗିଲାଣି। ଜଙ୍ଗଲ ଧୀରେ ଧୀରେ ଧଂସ ହେଇଗଲେ ଏଇ ମନୁଷ୍ୟ ମାନେ ବଞ୍ଚିବେ କି ଆଉ। କୋଉଠୁ ଅଙ୍ଗାରକାମ୍ଡ ପାଇବେ ନା ଅମ୍ଳଜାନ ପାଇବେ ନା ନିଶ୍ଵାସ ନେବେ।
ନିହାତି ସେତିକି ବେଳେ ତ କିଛି ନଥିବ ଜାଣିବେ କଣ?
ଏଇଆ ନା ଆମେ ଗଛ ବୃ
କ୍ଷ ର ଆମେ ଗୋଟେ ଭଣ୍ଡା ଗଛ ଲଗେଇଲେ ସେ ଭଣ୍ଡା ଫଳିଲା। ପଳିକି ଫଳି ସାଇଲା ପରେ ଆମେ ତାକୁ ଖାଇଦବା ଖାଇଦେଇକି ଭାଙ୍ଗିଦବା ସେଇଟା କଣ ଠିକ।
ସେଇଟା ହିଁ ଠିକ ନୁହଁ।
କଦଳୀ ଗଛ ଟିଏ ବାଇରେ ଲଗେଇଲେ ସେଥିରେ ଥଳେ ଫଳ ହଉ ପଛେ ଫଳ ତାର ଖାଉଛେ ତାର ଆମେ ପତ୍ର ଗ ତା ପତ୍ରକୁ ଆମେ ରୋଷେଇରେ ମାନେ ଏମତି ବ୍ୟବହାର କରୁଛେ ସବୁଥିରେ। ତା ଫୁଲକୁ ଖାଉଛେ ତା ମୂଳ ର ଡାଙ୍ଗ ଯୋଉ ମଞ୍ଜା ତାକୁ ବି ଆମେ ଲଷ୍ଟ ଟୁ ଖାଦ୍ୟ ରୂପେ ଖାଉଚେ ସବୁ ଜିନିଷ ର ଖାଇବା ପାଇଁ ଅଛି।
ସବୁ ସବୁ ସବୁ ଜିନିଷ ସେ ଆମ୍ବ ଅଉ କି ପଣସଉ ପଣସ ଏଠି କ ପଣସଟେ ପାଚିଲା ଆମେ ଆଣୁଚେ ତାକୁ ଖାଇଦଉଚେ ତା ମଞ୍ଜି ଟାକୁ ବି ହି ଥଉଚେ ତାକୁ ତରକାରୀ କରିକି ଖାଉଚେ। ହଁ ଆଇଁ ମାନେ ଭାଜୁଚନ୍ତି ତାକୁ ଫେ ରାନ୍ଧୁଚନ୍ତି ବହୁତ କିଛି କରୁଛନ୍ତି ସେ ତାକୁ ପୋଡିକି ବି ଖାଉଛନ୍ତି, ହଁ।
ଏ କାଜୁ, ଲଙ୍କା, ଆମ୍ବ ଯୋଉ ଆମେ ଖାଉଛେ ସେଇଟା ଖାଉଛେ ତା ମଞ୍ଜି ତା ଯୋଉ ଲଙ୍କା ଲଙ୍କା ଆମ୍ବ ଟା ତାକୁ ଆମେ ପୋଡିକି ବି ଖାଉଛେ।
ହଁ ସେ ଲଙ୍କା ଆମ୍ବ ଟା ବି ଖାଉ ଚେ, ସବୁ ହି ଖାଉଛେ କିନ୍ତୁ ମଣିଷ ମାନେ ଜାଣୁନାହାନ୍ତି ଗ ଛ ପୁତ୍ର ଏବେ ଦିନେ ଦେଖିବ ଲଙ୍କା ଆମ ଫିଲ୍ଡ ହେଇ ଥିଲା ଗୋଟେ ଲୋକ ଟା ଡିଆସିଲ୍ ମାରିକି ଚିଙ୍ଗିଦେଲା।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
ଆରେ ଆମେ ତ ସେଥିରୁ ଖାଇଲେ, ପିଇଲେ ସବୁ କଲେ ଆମେ ଯଦି ସେମାନଙ୍କୁ ମାନେ ପୋଡି ଜାଳି ଦବା କି ଆମେ ଆଣିକି ଜାଳିଦବା, ହଁଉ ଆଣ କିନ୍ତୁ ଗୋଟେ ଗଛରୁ ଗୋଟେ ଡାଳ ଆଣ, ଆଉ ବାକି ସବୁ ଛାଡିଦିଏ। କିନ୍ତୁ ସେମାନେ ସେମିତି ହିଁ କରନାହାନ୍ତି, ପୁରା ଗଛ ଗୋଟେ ନାଣ୍ଡୁ ପୁରା କରିଦଉଛି ନାଣ୍ଡୁ କରିଦେଲେ ତ୍ ଠି ମାନେ ସେଇଟା ଯଦି ନଷ୍ଟ ହେଇଯିବ ଜଙ୍ଗଲ ନଷ୍ଟ ହେଇଗଲେ ବର୍ଷା ଟୋଟାଲ ହବନି।
ହଁ।
ଆଜ କାଲି ଦେଖିବା ବର୍ଷା ଟୋଟାଲ ହଉନି।
କିନ୍ତୁ ମଣିଷ ପାଇଁ ବୃକ୍ଷର ବହୁତ ଜରୁରୀ ଅଛି।
ନିହାତି ସେଇଟା ହିଁ ଆଗ, ହଁ। ଆଉ ଗଛ ପତର ନଥିଲେ ବର୍ଷା ତ ହବନି ନା।
ହଁ। ହଉ ଆଣ୍ଟି ମୋତେ କଥା ହେଇକି ତମ ସହ ଭଲ ଲାଗିଲା, ଏବେ ମୁଁ ରଖୁଛି ପରେ କଲ୍ କରିବି।
ହଁ ହଁ।